ହୁଁ।
ହଁ ମ୍ୟାଡ଼ାମ ନମସ୍କାରେ।
ଆୟୁଷ୍ମାନ ଭବ।
କଣ ଦେଖା ନାହିଁ, କୁଆଡେ କୁଆଡେ ପଳଉଚ ଉଭାନ ହେଇକି, ଛାଡ-ଛାଡ।
ଥିଲି ମୁଁ ଆଉ କଲ୍ କରିନି ରିସିଭ୍ କରିପାରୁନି ବି।
କଣ ଗୋଟେ କାମ ଆଉ ଚାଲିଚି କି?
କଣଟେ କାମଟେ ରୋଷେଇ କରିବି ରୋଷେଇ ସା ହେଲା ପରେ ସକ୍ ମାନେ ଟ୍ୟୁସନ ସାରିକି ରୋଷେଇ କରିବି ଯେ ଚାରଟାରେ ସରିବ ଆଉ ଥରେ ପିଲା ଆସିଲା
ଆଗୁରୁ ତ ପୁଣି ରୋଷେଇ କରୁଥୁଲୁ ନା ଏବେ ଦି ଦିନ ହେଲା ଖାଲି ରୋଷେଇ କରୁଚି?
ଏବେ, ଏବେ ସାତ ଆଠ ଦିନ ହେଲା। କାମ ଚାଲିଚି ଯୋଉ କାମ ଚାଲିଚି ଯୋଉ ସେଥିପାଇଁ। ନାଇଁ ମଝିରେ ଦି ଜନ ମଝିରେ ଦି ଦିନେ ବନ୍ଦ କରିଦେଲେ ନା ସେଇ ଯୋଉ କୂଅଁ ନନ୍ଦ ଦେଲାନି ଯେ ନନ୍ଦବାଲା। ତାପରେ ସେ ଆଉ କୁଆଡେ ପଳେଇଥିଲେ ତାରେ ଏବେ ଆ-ସିଥିଲେ ଦି ଦିନି ଆଜି ସେ ଷୋହଳ ଟା ନନ୍ଦ ଦେଲା ଆଉ ଦେଲାନି ଆଉ କୋଉ ଦିନ ଦବ ରଜ ପରେ ଆଉ ସ୍ କୋଡିଏଟା ନନ୍ଦ ଦବ।
ଏମିତି କଣ ତୁ ମତେ କହିଥାନ୍ତୁ ମୁଁ ଗଣିଆରୁ ବୁଝିକି ପଠେଇ ଦେଇଥାନ୍ତି।
ହଁ ଯେମିତି ପଇସାଟା ପଠେଇ ଦେଇଥାନ୍ତୁ। କଥା କହିଲା ଉଁ ଉଁ ଗ ଗଣି ଗଣିଆ ଲୋକ ଆସୁଚନ୍ତି ଏଠିକି। ଗଣିଆ ଲୋକ ଏଠିକି ଆସୁଚନ୍ତି, ଯୋଉଠୁ ଆମେ ଆଣିଚୁ।
ତୋର ତ ମାଗେଣା ଆ ଆଣିଚୁ ନା କଣ କହୁଚୁ ପଇସା ଦେଇକି ଆଣିଚ ନା ମାଗେଣା ଆଣିଚ?
ମାଗେଣା ଆଣିଚୁ ପଇସା ଦେଇନୁ।
ମାଗେଣା ଆଣିଚୁ ଡହରା କଥାଗୁରା ଖାଲି କହୁଚୁ।
ଯେମିତି ତୁ କହିଲୁ ଯେମିତି ମୁଁ କାଲି ଅଧା ପଇସା ଦେଇ ଦେଇକି କହିଦେବ ନେଇଯା ବୋଲି ଥୋଇଦେବ ବୋଲି ଉଁହୁଁ ଉଁ।
ହେଁ-ହେଁ ଆମର ତ ଏଇଟି ଅର୍ଡର ଦବ ବୋଲେ ଦି ଦିନରେ ଥୋଇଦେବେ ଆଣିକି ଘରେ।
ହଁ ଯେମିତି ତ ଶ୍ୱଶୁର ତ ଆଉ ନନ୍ଦବାଲା।
ଆଉ କଣ ହୁଁ। ନହେଲେ ପକେଇ ଦେଇଥାନ୍ତା ନିଜେ ମିସ୍ତ୍ରୀ ଡାକିକି।
ହଁ ମିସ୍ତ୍ରୀ ଡାକି ପକେଇଥାନ୍ତି କୋଉ ଦିନ ନନ୍ଦ ଶୁଖିଥାନ୍ତା ପୁଣି ଘରେ ପକେଇଥାନ୍ତୁ କଥା କହୁଚୁ ଡବଲ ପଇସା ଖର୍ଚ୍ଚ। ପ୍ଲାନିଂ ଆମର ସିମିତି କିଛି ନଥିଲା ଏଇ ଲାଷ୍ଟ ମୁମେଣ୍ଟକୁ ହେଲା ସାଙ୍ଗେ-ସାଙ୍ଗେ କରାହେଲା।
ହୁଁ ଆମର ତ ପ୍ଲାନିଂ ଥିଲା ଯେ ପଇସା ପାଇଲାନି ଏ
ସେ ସବୁ ହେଇ ହେଇଟା ତ ହଉଚି ମେନ୍ ରିଜିନି ପଇସା ପାଇଁ ଲାଷ୍ଟକୁ ଆସିଲୁ ନହେଲେ ଆମର ସେମିତି ଥିଲା ଯେ ପରିବାର ସେତେ ବେଶି ନଥିଲୁ। କରିବୁ ବୋଲି ତାପରେ ଲାଷ୍ଟ ଗୋଟେ ମୁମେଣ୍ଟକୁ ଦେଖିଲୁ ନଅ ହଜାର ଦେଇ ଆହୁରି ବର୍ଷେ ଅପେକ୍ଷା କରିବାକୁ ପଡିବ ସେଥିପାଇଁ କରି ତେଲୁ ଆଉ।
ବୋଉର ଏମିତି ଏଲ୍ ଆଇ‌ ସି ପଇସାଟା ଆସିଥିଲା କରିବୁ ବୋଲି ଭାବିଥିଲୁ ଦେଖିଲା ବେଳକୁ ସୁଧ ଫୁ ସୁଧ ପଡିଯାଉଛି ସୁଧ ପଇସା ଦିଆ ହେଇଗଲା, କରା ହେବ ଆର ବର୍ଷ କମ୍ପଲସରି କରିବି।
କୂଅଟେ ଥିଲେ ସୁବିଧା, ତମ ପଟେ କେତେ କେଜାଣି କେତେ ଫୁଟରେ ପାଣି ପଡୁଛି?
ଆମର ସେଇ ପଚିଶି ଛବିଶ ଫୁଟରେ ପଡି ଯାଉଛି ତଥାପି ତିରିଶି ତିରିଶି। କି ବତିଶ ଖୋଳା ହଉଛି ଆଉ।
ଆମର ତ ବତିଶି ଖୋଳା ହଉଛି କିନ୍ତୁ ବତିଶି ରେ ପାଣି ଅଳ୍ପ ବହିଲା ଆହୁରି ତିନି ଫୁଟୁ। ଖୋଳିକି ପକେଇଲେ।
ନାଇଁ ଆମର ତିରିଶ ବତିଶି ହେଲା ଯେ ତମେ ଆଉ ଖୋଳି ପାରିବନି।
ଆମର ପଇଁତିରିଶି ରେ ଆଉ ଖୋଳି ପାଇଲେନି।
ପାଣି ପ୍ରବଳ ପଡୁଛି ଏ ପଡେ। ତମ ଏପଟେ ଟିକେ ରେଟ ଟିକେ ପୁଣି ଅଧିକ ରହୁଛି ନନ୍ଦଗୁରା କେତେ ନେଉଛନ୍ତି।
ଚାରିଶ ଅଶୀ ନେବେ ଚାରି ଫୁଟିଆ।
ସାତଶ ଅସି ହେକା ନି
ଚାରିଶ ଅଶୀ ବା।
ଚାରିଶ ଅଶୀ ନାଇଁ କି।
ହୁଁ।
ନା ନା ନା ନନ୍ଦଗୁଡ଼ାକ।
ହଁ ନନ୍ଦ ଗୁଡାକ ବା ପାଆଁଶ କୋହୁଥିଲେ ଯୋଉ ଏଇ ଆଡଗଟାରେ ଯେ ପାଆଁଶ କହୁଥିଲେ। ସେଇ ମଧ୍ୟ ଖଣ୍ଡରୁ ଆଣିଲୁ ଚାରିଷ ଅଶୀ।
ମଧ୍ୟଖଣ୍ଡ ରୁ ଆଣିଲ।
ହୁଁ।
ଆଉ ତମେ ମତେ କଣ୍ଟାକ୍ଟ କରିବା କଥା ନା ନାଇଁ।
ମଧ୍ୟଖଣ୍ଡ ରେ କିଏ କି କିଏ କି। ହଁ ହଁ ମଉସ ବା ସିଏ ନିଜେ ବୁଝୁଛନ୍ତି ଆଁ।
ରେଟ୍ ଟା ତ ପଚାରିଥାନ୍ତ ନା ଅସୁବିଧା କଣ ଅଛି କାଳେ ତମ ମଉସା ଫ୍ରଡ୍ କରୁଥିବେ ତମ ସହିତ।
ହଉ ଦେଖି ପାରୁଛ ଫ୍ଲଡ୍ କଲେ କଣ ନ କଲେ କଁ। ନକଲେ ବି ଶୁଣି କହିକି କିଛି ଆଉ ଲଭ ନାହିଁ ଅଛି କି।
ତଥାପି ଏମତି ଜାଣିବା ଦରକାର ଲୋକଟା କେମତିଆ।
ଆମେ କିନ୍ତୁ ଜାଣିଥିଲୁ ଆଡେ ଗୋଟା ହଉଛି ଯୋଉ। ଉଁ ସେଇଠି ପଚାରିଥିଲୁ ଯେ ସେ କହିଥିଲା ଚାରି ଫୁଟିଆ ପାଆଁଶ ଟଙ୍କା। ଏଇଟା ଜାଣିଛି ଆଡଗୋଟାରେ ସେ ନିଜେ ଆମେ ପଚାରିଥିଲୁ। ଏଇ ଏ ଚାରିଶହ ଅଶୀ କହୁଛନ୍ତି ଆଉ କୋଡିଏ ଟଙ୍କା କାଟିକି ଆଉ।
ଅ ହଉ। ଚାଲୁ କାମଟା ହଉଛି ସେ ସେ ନିଜେ ଆଣୁ ଆସୁଛନ୍ତି ସେଇ ଲୋ ଖୋଳୁଛନ୍ତି ନା ଖୋଳୁ ନାହାନ୍ତି।
କିଏ ମଉଷା ହୁଁ।
ହୁଁ ସିଏ ବି ଖୋଳୁଛନ୍ତି ତାଙ୍କ ପଇସା ଟା ନଉଛନ୍ତି ନା ନାଇଁ।
ନେବେନି କଁ ପାଇଁ ମ ଉଁ ଏଠି ତ କେହି ପ ପରିଶ୍ରମ କ କାମ।
ମଉସା ମାନେ ତ ନିଜ ମଉସା ନା ତମ ମା ମଉସା ଶଶୁର।
ନିଜ ମଉଷା।
ଆଉ ତା ଲୁଟୁ ନଥିବେ ଆଉ କଣ ଆଉ ଗୋଟେ ନାଇଁ କି।
ହୁଁ ସେମିତି କିଏ କରିଦେବେ ଖାଲି ଛାଡିଦେଲ ସେମିତି କିଛି।
ତା ମାନେ ତୋ ବୋଉର ନିଜ ଭଉଣୀର ସ୍ଵାମୀ।
ହଁ ହଁ ହେଲା ନିଜ।
ଓ ତୋ ବୋଉ ତାହଲେ କେତ ଭଉଣୀ।
ପାଞ୍ଚ ଭୁଉଣୀ ତାଙ୍କେ।
ଆଉ ନଥିଲେ।
ନା।
ମାମୁଁ?
ନା ଜଣେ
ଛାଡ ଛାଡ, ବଡ ନା ସାନ?
ସେ ବଡ।
ବଡ଼ର ତଳେ ପୁଣି ଆହୁରି ପାଞ୍ଚେଟା। ଏସବୁ କଥାବାର୍ତ୍ତା ହଉଛ ନା ହଉନ?
ହଁ ସବୁ ଚାଲେ, ଏବେ ମୁଁ ଯୋଉଠି ମ୍ୟାରେଜ କରିଛି ସେଇ ଗାଁରେ ଗୋଟେ ମୋ ମାଉସୀ
ନଁ ପାଞ୍ଚ ଜଣ ଯାଙ୍କ ଚଳାଚଳି ହଉଛ ନାଇଁ କି?
ଚଳା ଚଳି କପାଇଁ ହବୁନି ମ?
ପାଞ୍ଚ ଜଣ ପାଞ୍ଚଟା ଲାଖେ ପିଲା ହବ ବଲେ ଦେବାଳିଆ ହେଇଯିବ ନାଇଁ?
ଦେବାଳିଆ ମାନେ ଦେଖେ, ଗୋଟେ ମାଉସୀର ଦିଟା ପୁଅ ଆଉ ଗୋଟେ ମାଉସୀର ପୁଅଟେ ଝିଅଟେ। ଆଉ ଗୋଟେ ମାଉସୀର ଦିଟା ଝିଅ ଆଉ ଆମର ତ ତିନିଟା ଆଉ ଆମେ ଚାରିଟା ଆଉ।
ସେ ବାହାଘରଏସିକି ଦିଆ ଦିଇ ନେଲାଏସିକି ଉଁ
ହଁ ଦିଆଦିଇ ହଉଛି ତ ଆଉ କଣ ନାଁ କଣ ଅବସ୍ ସମସ୍ତେ ମ୍ୟାରେଜ କରିସାରିଲେଣି ଖାଲି ଯାର ପୁଅ ଦିଟା ତାଙ୍କର ମ୍ୟାରେଜ ହେଇନି ଆଉ ସମସ୍ତଙ୍କର ମ୍ୟାରେଜ ସରିଲାନି ଆମ ପଇଟେ ଆଉ ନାହାନ୍ତି।
ମାନିବାକୁ ପଡିବ ଆଉ ତମ ତାହେଲେ ତ କାଇଁ ମତେ ଗହଳି ଜଣା ପଡ଼ନଥିଲା ଏଇ ଏତେ କହୁଛୁ ଫାମିଲି କୋଉଠି ଗହଳି ଜଣା ତମ ଘରେ ମୁଁ ବସିଥିଲି ଫାଙ୍କା। ହଁ।
ଏବେ ସବୁତ ବାହାରେ ରହୁ
ବାହାରେ ବୋଲି ଯାହା ହେଲେ ଲେଡିଜି ଗହଳି ହବା କଥାନା କାଇଁ ଲେଡିଜି?
ନାଇଁ ମୋ ମାଉସୀ ମାନେ ସମସ୍ତେ ଯାଇଥିଲେ, ସମସ୍ତେ ଯାଇଥିଲେ ଦେ ମାମୁଁ ଝିଅ, ମାଉସୀ ଝିଅ ସମସ୍ତେ ଯାଇଥିଲେ।
କୁଆଳେ ଯାଇଥିଲେ ଆଉ ସବୁ?
ସବୁ ଥିଲେ, ସମସ୍ତେ ଯାଇଛନ୍ତି କିନ୍ତୁ ମୋ ମ୍ୟାରେଜକୁ ସବୁଠୁ ଅଧିକ
ତୋ ଭଉଣୀ ମାନଙ୍କୁ ଦେଖିଥିଲି ତୋ ଭଉଣୀ ମାନଙ୍କୁ ତୋ ଭାଇନା ମାନଙ୍କୁ ଖାଲି ଗହଳି କରୁଥିଲେ ଆଉ କାଇଁ କିଏ?
ଭାଇ ମାନେ ସେପଟକୁ ଥିଲେ ଏପଟେ ବାରିପଟେ।
ହୁଁ।
ତୁ ବଧେ ପଳେଇ ଆସିଥିଲୁ ରାତିରେ ମ୍ୟାରେଜ ଦିନ।
ରାତିରେ ବଲେ ବର ୟାତ୍ରି ଆସିଲା ପରେ ମୁଁ ଆସିଲି ତ ଆଉ।
ଅ ହ ନାଇଁ ସନ୍ତୋଷ ଘରିକା ଥିଲେ।
ହୁଁ ସିଏ ଥିବେ ଆଉ, ତାଙ୍କର ଦରକାର ଆଉ। ମୁଁ ରହିବି ସେମାନେ ଆଉ ଆମକୁ ତ ଡାକିଲୁନି ଆଉ। ହୁଁ। ସେଥି ଆମେ ପଳେଇଆଇଲୁ ଆଉ।
ଡାକିଲିନି ମୁଁ ଆଉ କେମତି ଡାକି
ତାଙ୍କେ ନୟାଗଡ ଫ୍ରେଣ୍ଡ ଯାହେଲେ ଉଁ ସେ ଯାଇଛନ୍ତି କଲେଜ ନୟାଗଡ, ଆମେ ତ ନୂଆ ଗାଁରେ ରହିଲୁ ଆଉ।
ଗଟେ ସାଧାରଣ ଗୋଟେ ଫଟୋ ଉଠେଇଲା ଆସିକି ହଜାର ଥର ଖୋସା ମନ୍ତ କରିବାକୁ ପଡୁଛି।
କାହାକୁ?
ରଙ୍ଗ ଦେଖାଉଛି ସେଠି।
ହୁଁ, ତୁ ତ କାନ୍ଦି ବୋବେଇବୁ ମୁଁ କାନ୍ଦିଲେ।
କହ ତୁ କାନ୍ଦି ପକେଇଥିବୁ ନା କାନ୍ଦି ପକେଇ
ହେଁ, ତୁ କାନ୍ଦିଚୁ ବୋଲି କହିଲୁ ନା ମୁଁ କାହିଁ କାନ୍ଦିବି ମ? ହେଁ, ଏକାରିଆ କଥା ହେରା ଖାଲି କହୁଛ। ତୁ ଆଉ କାନ୍ଦିଲୁ ବୋଲି ଆଉ ଆମେ ଗଲୁନି।
ଓ ମୁଁ କାନ୍ଦି ପକେଇଥିଲି ନା ଏ ଖାଉଥିଲା ଏମିତି ଲୁହ ପୋଛିଲା ଭଳିଆ କଥାବାର୍ତ୍ତା କରୁଛି।
ଆଉ ତୁ ଶ୍ୱଶୁର ଘର ଭୋଜି କଣ କରିଥିଲେ ରିସେପସନ ଦିନ?
ଚୁପା ଭୁଜି ଆମର ବେଟର୍ ଥିଲା।
ତମର ଚିକେନ କିନ୍ତୁ ମ ଷ୍ଟାଇଲରେ ଥିଲା ସମସ୍ତେ କହୁଥିଲେ।
ଭଲ ହେଇଥିଲା।
ହୁଁ ସତରେ ରାଣ।
ମୋ ମଉସା ରୋଷେଇ କରିଥିଲେ ମୋ ମଉସା ରୋଷେଇ କରିଥିଲେ।
ତୁମେ ଯଉ ଗୋଟେ ଡାକିବା କଥା ହୁଁ।
ଟେନସନରେ ମୁଁ ଥିଲି ସେ ସେଦିନ ମାନେ ସମସ୍ତେ ଆସିଲେଣି ରେ ଆମେ। ଟିଉସନ ପିଲା ରୋଷେଇ ଜମା ସରିନି ସେ ଏତେ ସାରା ଚିକେନ ଷ୍ଟାର୍ଟ ହଉଛି। ମ ମୁଣ୍ଡ କିଛି କାମ କଲାଣି। ତାପରେ ଗହଳି ମାନେ ମସ୍କାରେ ଏ ଗାଁଡା ସାରା ଲୋକ। କହି ଦେଇସନ୍ତି। ମତେ ଖାଲି ଡର ଲାଗିଲା ମାନେ ମଉସା କହୁଛନ୍ତି ଠିକ ଠାକ ହେଇଯିବ। ଏନ୍ତୁ ଦଦା ମାନେ ମୋ ମୋ ଉପରେ ପୁରା ରାଗ ପୁରା।
କାହିଁକି ଚିକେନ ହେଲାନ
ନାଇଁ ନାଇଁ ଚିକେନ ହେଲା ନାଇଁ ଏତେ ଜଣ ଏତେ ଆ ଏ ମାନେ ପିଲା ଏତେ ଆସିିବେ ବୋଲି ମୁଁ କେବେ ଆଶା କରିନଥିଲି ସିଏ ବି ତା ତାଙ୍କର ଭୁଲ ତାଙ୍କେ ବି ଯାଇକି ମସ୍କାରେ ଗାଁସାରା କହିଛନ୍ତି। ସିଏ ମେ ମେନ୍ କଥା ହେଲା ତୁ ଷ୍ଟେଜ ଉପରେ ଥିଲେ ଗୋଟେ ମ୍ୟାନେଜମେଣ୍ଟ ହେଇ ଥାନ୍ତା ରୋଷେଇଟା ହେଇନି। ତୁ ଗୋଟେ ଷ୍ଟେଜ ଉପରକୁ ଆସିନୁ ଆ ସିଏ ତ ଯୋଉ ଟାଇପ ର ମେକଅପ ଦଉଥିଲା ଛାଡ ମୁଣ୍ଡ ଖରାପ।
ହୁଁ।
ସେଇଠି ଟେନସନ ଗୋଟେ ଥିଲା। ମୋ ଗୋଡ ଖାଲି ଥରୁଥିଲାରେ ସେଇଠି ଷ୍ଟେଜେ ରେ ଛିଡା ହେଇଥିଲି ସତ। ନିଜ ମ୍ୟାରେଜରେ କିଏ କଣ ଏମ୍ ଜେ କରିବ ଯେ ତମ ଅନ୍ୟ ମ୍ୟରେଜେ ରେ ଏନଜୟ କରିବ ଯେମତି।
ହଁ ହେଇଟା ବି ସତ କଥା ନିଜ ମ୍ୟାରେଜ କେତେବେଳେ ଏନଜୟେ କରିବ। ତର ଫ୍ୟାମିଲି ସମସ୍ତେ ବୁଝିବାକୁ ଥିବେ ବର୍ତ୍ତମାନ ଆମ ମ୍ୟାରେଜ। ହେଲାକି ଆମେ କାନ୍ଦିବୁ ନା ଆଉ।
ହଁ ସେଇଟା ବି ସତ କ
ବୁ କରିବୁ ଆଉ ବର୍ତ୍ତମାନ ଆମ ଝିଅ ମ୍ୟାରେଜ ଅଛି ସବୁ ଯାକ ମୁଁ ବୁଝିଲି ନା ମ୍ୟାନେଜ ସବୁ ଯାକ ମୁଁ ବାପା କଣ ଜାଣିଲେ କି ନା କଣ ବୁଝା ବୁଝି ହଉଛି କଲେ କିଛି ନାଇଁ।
ସେଇଟା ବା କହିଲି ମାନେଜମେଣ୍ଟ ଯଦି ଆଉ ଜଣେ କରିବ ତାହେଲେ ମ୍ୟାରେଜରେ ନିଜେ ଏନଜ କରିପାରିବ ସବୁ ଟେନସନ ଯେତେବେଳେ ତମ ମୁଣ୍ଡ ଉପରେ। ଥିବ ହେଇଠି ଏନଜଏ କଣ ଟେ କରିବ ସବୁବେଳେ ତ ଏଇଟା କଣ ଟା କାର।
ଏ ଜଉ ମାଳି ହର ମ ବାଘର ହେଲା ଯେ ତାପ ଚର ହେଲା ଗାଡି ବାହାରିବ ନା ମୋ ବାପାଙ୍କୁ ପଚାର। ଆଉ ଆଉ ମଦ ଡା କୋଉଠେ ଅଛି ନା ମ ବାପାଙ୍କୁ ପଚାର। ସବୁ ବାପା ଆଉ। ହେମିତିଆ ଗୋଟେ ବାପା ଥିବ ବୋଲେ ଲାଇଫ ରେ ଆଉ କଷ୍ଟ କିଛି ରହିବନି।
ସେଇଟି ବି ସତ କଥା।
ଆଉ କଣ ସମସ୍ତେ ଗାଁ ଲୋକ କହୁଛନ୍ତି ତା ଆ ବାପାକୁ ଦେଖିକି ଦେଇଛନ୍ତି ତାକୁ।
ମାନେ କାହାର ମୁଁ ମୁଁ ବୁଝିପାରୁନି ତ।
ସୁରେଶ ସାରଙ୍କର।
ଓହୋ।
ତାଙ୍କ ଭାଇ।
ସାନ ଭାଇ।
ଶିଲଲାନି ଙ୍କ ଭା ଇ।
ଓହୋ ସେ ମାରେଜ। କରିସାରିଲଣି।
ଝିଅ ହ ଗା କ୍ଲାସମେଣ୍ଟ ହଁ ଏ ବର୍ଷ।
ଓହୋ ହେଇଥିବ ସେ ତ ସେ କଣ କରନ୍ତି?
କିଛି ନହିଁ ଗାଁରେ ବୁଲୁଛି ତାକୁ ତା ନାଁଟେ ଲେଖିବା ହଉଛି କି? ସ୍ମୃତିଆଞ୍ଜନ ଲେଖି ଆଇଲନି ଯେ ତାପସ ମହାପାତ୍ର କରାହେଲା।
ନାମ।
ହୁଁ।
କଣ କରିବା ତାହେଲେ ମାନେ ସେ ଝିଅର ଲାଇଫ ଟା ଗୋଟେ ବର୍ବାଦ୍।
ବର୍ବାଦ କଣ ପଇସା ତା ଶଶୁର ଦବ ବର୍ବାଦ କଣ?
ହୁଁ।
ହଁ ହଉ ରଖୁଚି ହେଲା।
ହୁଁ ହୁଁ।